ହାଲୋ! ହଁ, ଭାଇ, ହାଲୋ! ହଁ, ଭାଇନା ନମସ୍କାର।
ହଁ, ନମସ୍ କାର କୁଆଡେ
ଆଉ, କଣ? ନା ଏଇ ବର୍ଷା ହୋଉଚି, ଘରେ ବସଚି ଆଉ।
ଆମେବା ଏବା ଆମେ ଏଇପଟେ ଆସଥିଲୁ, ବର୍ଷା ହେଲା ମୁଁ ଆଉ ଚିକୁବା, ଏଇଡ଼ି ଆସିକି ବସିଚୁ।
ଆଚ୍ଛା, ଚିକୁ ଭାଇ ଆପଣ ସହ ଅଛନ୍ ନାଁ?
ହଁ, ଆ ମିଶିକି ବସଚୁ ଆମେ ଏଇଠି, ଓଦା ମୋଦା ହେଇସାଇଲୁ ଆମେ।
ଆମର ସେଇ ଭାଉଜ ପକୁଡ଼ି ଟିକେ ଛାଣିଚନ୍ତି ଖାଉଚୁ, ବସିକି ଆଉ ବର୍ଷା ହଉଚି।
ଆଉ ତମର ତ ବଢିଆ ଆଉ। ଆମେ କଲ୍ କଲେ ତମେ ଉଠେଇବନି ଭୁଲିିବାଲି ଗଲ, ବଡ ଲୋକ ହେଇଗଲ ଆଉ।
ନା, ସେମତି କଣ, ସେମତି କଣ କୋଉଚ?
ହ, ହ। ଆଉ, କେତେ କଣ ଆଉ କଣ ସବୁ କୁଅ? ଗୋଟେ ଭଲ କଥା କୁଅ?
ଉଁ।
କଣ ଖିଆପିଆ କରୁଚ, ବର୍ଷା ଫର୍ଷା ହେଲାଇଁ, ପକୁଡି ଫକୁଡି ଛଣା ଛୁଣି ହେଲାଇଁ। ଆମକୁ ଟିକେ ଡାକ ଆମେ ଟିକେ ଯିବୁ ଖାଇବୁ।
ଆସୁନ ତମୁକୁ ଆମ କେ ତମ ପାଇଁ ସବୁବେଳେ ଆମ ଘର ଖୋଲା ଯେବେ ଆସିବେ ଖା ଏବେ ଭିଡ଼ିଓ ଯିବ।
ସଦାଳେ ଖୋଲା ନାଁ?
ହୁଁ।
ଆଚ୍ଛା ଆଉ ଯାଇଥିଲ ଖେଳିବାକୁ ଆଜି ଯାଇଥିଲ?
ହଁ ଆଜି ଏଇ ଡାକଥିଲା ଦୀପକ ହେଇତି ଡାକିଥିଲା ପଳେଇଲି ଆଉ।
ହୁଁ ହୁଁ ହୁଁ ଆଉ ଗ୍ରୁପ୍ ରେ କଁ ମେସେଜ୍ ଚଲେଇଥିଲ?
ସେଇ ଗ୍ରୁପ୍ ରେ କଁ ସିଏ ଗୋଟେ ଲେଖୁଥିଲା କଁ
ହୁଁ।
ହ
ସିଏ କାଇଁ ସେ ବେକାର ସେ ଗ୍ରୁପ୍ ଖୋଲୁଚନ୍ତି ମୁଁ ବି ଜାଣି ମାନେ ଯେତିକି ସବୁ ଝାବୁଡି଼ଆ ଗପ ସବୁ ସେ ଗ୍ରୁପ୍ ରେ।
ଉଁ ସେ ଲୋକଟା ଯିଏ ମତେ ମେସେଜ୍ କରେ ସେ କଣ ହେଡ଼୍ ସେ ଗ୍ରୁପ୍ ର ନାଁ କଁ?
ମତେ ଲାଗୁଚି ଗ୍ରୁପ୍ ରେ ବୋଧ ସେ ହେଡ୍ ହେଇଥିବ ନହେଲେ ଏ ଫାଲତୁ ଫାଲତୁ କଥାଉରା ହଁ ସେ ଏତେ ଫାଲତୁ ଫାଲତୁ କଥାଉରା ସେ ଗପୁଚନ୍ତି ସେ ଗ୍ରୁପ୍ ରେ ମୋ ମୁଣ୍ଡ ଫୁଣ୍ଡ ସବୁ ଟିଣ ହେଇସାଇଲା ଆ କାଇଁ ସେ ଗ୍ରୁପ୍ ଅଛନ୍ତି ହେଲେ ଗ୍ରୁପ୍ ହେଲେ କାଟି ଦିଅନ୍ତେ।
ହୁଁ ଆଉ ଥାଉ ଆଉ କେମତି କଁ ଅଛନ୍ତି ପିଲା ଛୁଆ?
ଏମିତି ଅଛି ଆଉ ଆମର ତ ଏଇନା ସିଚୁଏସନ୍ ମାନେ ପୁରା ବାର ବାଜି ଚାଲଚି ଏ ତ ବର୍ଷା ହଉ ଚି ଆମେ ଛିଡ଼ା ହେବାକୁ ଜେଗା ନାହିଁ ତାପରେ ବି ଟିକେ ଖାଇବା ପତ୍ର ପ୍ଲାନିଂ ଅଛି ଭୋକ କଲାଇଁ ତ।
ହୁଁ।
ତମ ପାଖେ ଯଦି କିଛି ପଇସା ଅଛି ପେଟିଏମ୍ ରେ ଛାଡ଼ି ଦେଇଥାଅ ଆମେ ଖାଇସାଇଲା ପରେ ଫେରେଇ ଦେଲେ ହବନି?
ମୁଁ ତ ଏଇ ପଇସା ଗୋଟେ ଜାଗାରେ ଅଟକିକି ଅଛି ଯେ ସେଟା ମାନେ ବ୍ୟାଙ୍କ୍ କୁ ଟ୍ରାନ୍ସଫର୍ ହେଇପାରୁନି।
ଆଚ୍ଛା।
ବୁଝୁଥୁବ ଉ ଟାନ୍ସଫର୍ ହଉ ଏରା ଭାରି
ଅଁ ହଁ ଆଉରେ ଆଉ ଆମ ସତ୍ସଙ୍ଗରେ ଆମର ସେ ଖାଇବା ପତର କଥା ବୁଝିଆକୁ ମୁଁ କହୁଥିଲି। ତମେ ଟିକେ ସଉଦା ପତ୍ର ଲିଷ୍ଟ୍ ଟା କରିଦିଅ ଆଣିବ ମୁଁ ଟିଏ ଡାକୁ ସଦା ପତ୍ର। ତମେ ତା ଲିଷ୍ଟ୍ ଟା କରିଦିଅ ସେ ସଉଦା ପତ୍ର କିଣା ହବ।
ହଉ ଡାକୁନ ମୁଁ ଲେଖୁଚି ଡାକ।
ଆମର ତ ଏକ ନମ୍ବର୍ ମାର୍କେଟ୍ ହାଟ ଅଛି ଆଉ।
ଅ ହଁ।
ହଁ ହଉ ଲେଖ ହ
ଡାକ।
ହୁଁ।
ହୁମ୍ ଲେକ।
ହଁ ମୁଁ କହିଲି ଆଳୁ ତିରିଶ ଜଣ ଖାଇବେ ମାନେ କେତେ ଦରକାରେ? ପାଞ୍ଚ କିଲେ କିଲେ? ଆଚ୍ଛା ହଉ ଧର ତିନି କିଲେ ତିନି କିଲେ ଆଚ୍ଛା ଆଳୁ ତାପରେ ଟମାଟୋରୁ?
ଟମାଟ ଏଇଟି ହାର୍ସ ହେଇଗଲା ସରି।
କାଶ ହେଇଗଲା ତ ଚଳିବ କିଛି ଅସୁବିଧା ନାହିଁ ଏଟା ନର୍ମାଲ କଥା। ସିଜନ୍ ଚେଞ୍ଚ୍ ହଉଚି ଥଣ୍ଡା ଫଣ୍ଡା ଧରିବ କାଶ ବାସ ହବ ମେଡ଼ିସିନ୍ ଖାଇବ। ଆମେ ଟମାଟୋ ଉପରେ ଫୋକସ୍ କରିବା ନାଲି ନାଲି ଟମାଟୋ।
ଦି କିଲେ।
ଦି ଖିଲେ ନାଁ ଟମାଟ ଦି କିଲେ। ଟମାଟ ଖଟା ହବ ଆଉ ଯାହା ଚରକାରୀରେ ପଡ଼ିବ ଆଉ। ଆଉ ସାରୁ?
ଆରୁ କିଲେ ଖଣ୍ଡେ ପକେଇଲେ ହବ ଡାଲମାରେ।
ନାଁ ମ ଏତେ ପକାଅନି ପିଲାମାନଙ୍କର ଗଲୁ ଏକାଥରେ ମରିଯିବ ତ ସାରୁ ଅଳ୍ପ ପକେଇବା। ଆଚ୍ଛା ହଉ ସାରୁ ଅଳ୍ପ ପଡ଼ିବ। ଆଉ ଆଉ କଣ ରହିଲା?
ଆଉ ଭଣ୍ଡା।
ଅଣ୍ଡା ଅଣ୍ଡା ଅଣ୍ଡା ଝୋଳ କରିଆ?
ଉଁ ଉଁ।
ଅଣ୍ଡା ଛୋଳ କରିଆ?
କଣ ଅଣ୍ଡା?
ହୁଁ ଓ ଅଦା ସରି ସରି ମତେ ଅଣ୍ଡା ଶୁଭିଲା ଆରେ ମୁଁ ଭୁଲ ବୁଝିଲି। ଆଚ୍ଛା ଅଦା ଅଦା ଅଦା ରସୁଣ ଏସବୁ ମିଶେଇକି ଆମେ ତାଙ୍କୁ ପଚାରିଦବା ଏତିକି ତିରିଶ ଜଣ ଲୋକଏ ତ ଆସିବ ଆଉ ଲିସ୍ଟେ ରେ ପକାଅ କଣ ଆଉ ପକାଅ ଚିକେନ କରିିଆ ଚିକେନ?
ହଁ ଚିକେନ ଟା ମଷ୍ଟ ନା।
ଆଛା ହଉ ହଉ ରହ ଚିକେନ ଚିକ କେନ ଛ କିଲୋ ଖଣ୍ଡେ ପକାଅ ନାଇଁ ଯୋଉମାନେ ଯୋଉମାନେ ସାଧା ଖାଇବେ? ଯୋଉମାନେ ସାଧା ଖାଇବେେ,
ହଁ ସାଧାରଣଙ୍କ ପାଇଁ ପନ୍ନିର ଖଣ୍ଡେ କରିଦବା।
ହା ଆଚ୍ଛା ହଉ ତାହେଲେ ତାଙ୍କ ପାଇଁ ନେଖ ପନିର ବଟର ମସଲା। ଆଚ୍ଛା ତାହେଲେ ସଉଦା ପତ୍ର କଥା କୋଉଠୁ ଆଣିଆ?
ସଉଦା ପତ୍ର ଆମର ଏ ଯୋଉ ପୃଷ୍ଟି ଦୋକାନ ନାଇ କି ୟୁନିଟ୍ ୱାନରେ
ନାଇଁ ନାଇଁ ଆମେ ରାଜୁ ଦୋକାନକୁ ପଳେଆ ସେଇଠୁ ସଉଦାପତ୍ର ଆଣି ଦେବା। ସେ ବଢିଆ ହୋଲେ ସେଲ୍ ଟେ ରେ ଦି ତିନି ଦୀପ କାହିଁକି ଦିଏ ନା ଆମକୁ ବି ଦେଇଦବ।
ହଁ ସତକଥା ତାପରେ ଯଦି କାହାର ପଇସା ପତ୍ର ସରିଯାଏ ସେ ତାକୁ ବାକିରେ ଦେଇଦିଏ ମାନେ ଏତେ କିଛି ପ୍ରୋବ୍ଲେମ୍ କରେନି।
ଆଚ୍ଛା ଆଚ୍ଛା। ଆଉ ତାହେଲେ ଆଉ କଣ ବାକି ରହିଲା କହିଦିଅ ଆମେ-ଏ-ଏ ଇଏ କରିବା।
ଆଉ ଚାଉଳ କେତେ କିିଲ ଆଣିଆ, ଚାଉଳ ଦି କିଲେ।
ଚାଉଳ-ଅ-ଅ-ଅ ଦି କିଲେ-ଏ-ଏ ଚାଉଳ କଥା ବ୍ୟସ୍ତ ହ ନା ଚାଉଳ ଯାହା ଦରକାର ହବ ମୁଁ ଆଣିଦେବି ହେଲା।
ହଉ ହଉ। ଚିଲା ଚଢେଇ ଏଗୁଡା?
ଆଁ
ଚୁଲା, କଢ଼େଇ?
ଚୁଲା କଡ଼େଇ?
ହୁଁ।
ଚୁଲା କଡେଇ ଆମେ ସେଇଠି କାଠର ରୋଷେଇ କରିଦେଲେ ହେବନି?
ହଁ କାଠରେ କଲେ ବଢିଆ ସ୍ଵାଦ।
ହୁଁ।
ସୁଆଦ ଲାଗିିବ ବଢିଆ ହବ।
ହଁ କିନ୍ତୁ ଇଏ ଯୋଉ ଭଳିଆ ପାଗ ଦେଖଉଛି ଇଏ ବୋଧେ ଓଦା ମୋଦା ହେଇଯିବ।
ହୁଁ।
ଆଉ ବାକି କଣ ରହିଲା ସଉଦା ପତ୍ର କଣ ସାଧା ଲୋକ କଣ ଖାଲି ଭାତ, ଡାଲି ଗୋଳେଇ ଖାଇବେ ତାଙ୍କ ପାଇଁ ପୁଣି ଅଲଗା
ସାଧା ଲୋକଙ୍କର ଭାତ ଡା ଭାତଟେ ହବ। ଡାଲିଟେ ହବ ପନିରଟେ ହବ ଆଉ ସାଲାଡ ପାମ୍ପଡ ହବ ଆଉ କଣ? ହବନି ସାଧା ଲୋକ ତ କମ ଲୋକ।
ଆଚ୍ଛା ଆଚ୍ଛା। ତାଙ୍କ ପାଇଁ-ଇ-ଇ-ଇ ଆଉ ନା ଏକ୍ସଟ୍ରା ଆଇଟମ କରିବାନା ଆମର ଏପଟେ ଯେହେତୁ ଚିକେନ ହଉଛି ତାଙ୍କ ପାଇଁ ସେପଟେ ଆଉ ଯେ ଏକ୍ସଟ୍ରା ଆଇଟମ୍ କଲେ ସେମାନେ ତାଙ୍କର ଖାନ୍ତେ ସୁଖରେ।
ଉଁ କଣ?
ଆଉ ଗୋଟେ ଏକ୍ସଟ୍ରା ଆଇଟମ୍ କିଛିଟା କରିବା ନା ସେମାନେ ପୁଣି ଖାଲି କଣ ସେଗୁଡା ଖାଇବେ ମାନେ ଗୋଟ ଭଲ ଆଇଟମ ଗୋଟେ କୁହ ଛତୁ କରିବା ଛତୁ?
ତାହେଲେ ମୁଁ ଭାବୁଛି କଣ କହିଲ ମିକ୍ସ ଭେଜ୍ ଗୋଟେ କରିଦିଅ।
ହୁଁ।
ଯୋଉଁ ଡାଲମାରେ ଯେଉଁ ପଡିବ ପରିବା ସେଥିରୁ ଆଉ କିଛିଟା ପନିର ପନିର ର୍ଏକ୍ସଟ୍ରା ଆଡ଼ କରିଦିଅ ମିକ୍ସ ଭେଜ ଗୋଟେ କରିଦବା।
ଆଛା। ହଁ ହଉ ତାଙ୍କର ତାହେଲେ ଏତିିକି ଖାଇବା ନା ହ ହଉ ଯ ତେସ ଆଉ ସାଙ୍ଗ ସାଥିକି ଡାକିବା ଦାୟିତ୍ୱ ତୋର ତୁ ତୋର କଲ୍ କରି ଡାକିବୁ।
ଅ ହଉ ଆଉ।
ଆଉ
ଆଉ କହୁନୁ କୁହ।
ଆଉ କଣ କହିବି ଏପଟେ ତ ବର୍ଷା ବର୍ଷା ଛାଡୁ଼ନି ଭୋ
ଘର ଆଡ଼େ ଆସ ଘର ଆଡ଼େ ଆସ ପକୁଡ଼ି ପକୁଡି଼ ଟିକେ ଖାଇବା ବସିବା ଗପିବା ଆଉ।
ଆଚ୍ଛା ହଉ ହଉ ଆଉ ମୋ ଗାଡ଼ିଟା ଭାଙ୍ଗି ଯାଇଚି ପା ତାକୁ ସଜାଡ଼ାକୁ ଦେଇଚି।
ଓ ହୋଉ କଁ ହେଇଥିଲା କି ଗାଡ଼ିର?
ଆଁ?
କଁ ହେଇଚି ଗାଡ଼ିରେ?
ଗାଡ଼ିର ତା ପ ଟାୟାର୍ ପଞ୍ଚର୍ ହେଇଥିଲା ଆଉ ତାର ବେରିଂ ଖାଇଯାଇଚି।
କଁଟେ ଖାଉଚ?
ଆମେ ଏ ଦୋକାନ ଦେଇକି ସିଲେଇ କରିଦେଉଚି।
କଣ? କଁ ଖାଉଚ?
ମୁଡ଼କି ମୁଡ଼କି।
ଓହୋ ଆଉ ବଢ଼ିଆ ତ ଖାଉଚ ଆଉ କଁ?
ହୁଁ।
କୁହ।
ଭାଇ ତମ ଖବର କଣ ସବୁ ଭଲ?
ହଁ ସେମିତି ଚାଲିଚି ଆଉ କଁ ଭଲ କହିଲ ଆଜିକା ଯୁଗରେ କଁ ଭଲ? ଆଜିକା ଯୁଗରେ ଭଲ କହିଲେ ଆଉ ନାହିଁ କିଛି।
ସେଇଟା ବି ସତ କଥା।
ଉଁ। ଆଉ କୁଅ ଆଉ ତାହେଲେ ଆମର ଏଟା ତ ଫିକ୍ସ ରହିଲା ଭୋଜିଟେ ହବ।
ହୁଁ।
ଆଉ ଆଉ ପାଣି ପତ୍ର ସବୁ? ଉଁ? ପାଣି ପତ୍ର ସବୁ କଣ ଚାନ୍ଦା? ଚାନ୍ଦା ଜଣକ ଜଣା ଦୁଇଶ ଟଙ୍କା ଗୋଟେ ଲଗେଇଦବା ଦୁଇଶ କି ଅଢ଼େଇଶ ଟଙ୍କା।
ଆଚ୍ଛା ହଉ ହଉ ଆ ଚିକେନ୍ ଆଉ ଚିକେନ ତାଲେ ରହିମ୍ ଚାଚା ଦୋ କାନରୁ ଆଣିବା ରହିମ୍ ଚାଚା।
ହଁ ଚିକେନ୍ ଟା ରହିମ୍ ଦୋକାନରୁ ଆଣିଦବା କେତେ ଚିକେନ୍ ରେ ତିନି କିଲ ଚାରି କିଲ ଅଣ୍ଡେ ଆଣିଦବା।
ଉଁ ହୁଁ ଆଚ୍ଛା ହଉ ହଉ।
ଆଉ ପନିର୍ ଟା ମୁଁ ମୋର ଦୋକାନରୁ ଆଣିଦେବି ଗୋଟେ ଭେଜ୍ ଆମର ଓମଫେଡ଼୍ ଆମର ଆସେ ଗୋଟେ କ୍ଷୀର ବୁଢ଼ା ବୋଲି ତାକୁ କହିବି ଦେଇଦବ।
ଓହୋ ସେଦିନ ଯାହାକୁ ପନିର ମାଗୁଥୁଲୁ କି ଅଙ୍କଲ୍ ପନିର୍ ଦିଅ?
ହଁ, ହଁ।
ଆରେ ଆମର ସେ ଏପଟେ ଆମର ସେ ଏପଟେ କ୍ଷୀରରେ ଆଚ୍ଛା ଏପଟେ ସେ ନକଲି କ୍ଷୀର ବିକୁୁଚି।
ଓହୋ! କଣ ମିଶଉଚି କି?
ଉଁ?
ମାନେ କଣ ଗାଈ କ୍ଷୀର ଦୋଉନି ବୋଧେ?
ନାଁ ମ ସେ ଗାଈ କ୍ଷୀର ନୁହଁ ସେ ବୋଧେ ତାଙ୍କର ସେ ମଇଁଷି ଅଛିି ତ ମଇଁଷି କ୍ଷୀର।
ଆଉ ତାହେଲେ ତ ବଢ଼ିଆ।
ବଢ଼ିଆ ଯେ ସେ ପାଣି ମିଶଉଚି।
ଓହୋ।
ଆଉ କଁ କରିଆ?
ଆମ ଆଡ଼େ ସେ କ୍ଷୀର ବାଲା କଁ କରୁଥୁଲା ଆଗରୁ ନାଁ ଛେଳି କ୍ଷୀର, ଘୁଷୁରୀ କ୍ଷୀର ସବୁ ଏମିତି ମିଶୋଉ ଦୋଉଥୁଲା। ଏବେ ତାକୁ ପାଟି କଲାରୁ
ସେ ଜାଣିବିି ହବନି ନାଁ?
ତଲେ କାହା କ୍ଷୀର ମିଶଉଚି କିଆଣେ?
ଉଁ?
କେତୋଳେ କି କାହା କ୍ଷୀର ମିଶେଇ ଦୋଉଚି ଆମେ ଆଣି
ହଁ ସେଇଟା ସତ କଥା। ଏ ମେଘ ଇଏ ଯୋଉ ଭଳିଆ ହଉଚି ମୋତେ ଲାଗୁଚି ଆଜି ରାତି ସାରା କୁଆ ଜଗି ଏ ଘଡ଼ଘଡ଼ି ଫଡ଼ଘଡି଼ ମାରୁଚି କାହା ଓପରେ ପଡ଼ିବ ଏ ଘଡ଼ଘଡ଼ି ଯୋଉ ଭଳିଆ।
ଏଇ କାଳବୈଶାଖୀ କଁ ବେଶୀ ସମୟ ରହିବ, ପଳେଇବ।
ଅହ ଟିକେ ରୁହ।
ଆଉ ଆପଣ ଘରେ ସବୁ ଭଲ ଅଛନ୍ତି ମା, ବାପା?
ହୁଁ, ହୁଁ।
ଆଉ ଆପଣଙ୍କ ଭଉଣୀ ଏବେ କଁ କରୁଛନ୍ତି?
ଭଉଣୀ ତ ପାଠ ଫାଠ ପଢ଼ୁଚଆ ଦେଖାଯାଉ କଣ ହଉଚି ଆଗୁ?
ତାର ଦଶମ ଦ ଦଶ ବର୍ଷ ହେଲା ନାଁ? ଆଗୁକୁ କଣ ଇଞ୍ଜିନିୟରିଂ ନାଁ ଡାକ୍ତରୀ କୋଉଥିରେ ଯା ଇଚ୍ଛା?
କହୁଚି କଣ ଗୀତ ଶିକିବ।
ଭଲ ଗୋଟେ କଳା ଶିକିଲେ ଭଲ ଆଉ।
ହଁ, କହୁଚି ଗୀତ ଶିକିବ।
ଉଁ
ଭଲ ବି ଗୀତ ଗାଏ ରଜ କୁଇନ୍ ବି ଯାଇଥିଲା ତିନି ଥର ଫେଲ୍ ହେଲା। ଫେଲ୍ ହେଲା?
ଆ ଫେଲ୍ ହେଲେ କଁ ପାସ୍ ହଉନ?
ଆଚ୍ଛା ହଉ। ସେ କଣ କରିବା ସେ ବା ଏଗା ପଶ୍ନ ପଚାରିକି ଇଏ କରିଦେଲେ ସିଏ ଯାଇଥିଲା ଗୀତ ଗାଇବାକୁ ଇଏ ଦେଖିଲା ଉ ତାକୁ ପଶ୍ନ ପଚାରିଲେ। କଁ ହବ?
ଓହୋ ତାକୁ ପଚାରିଥିବେ ଆମର ଭୁବନେଶ ଅ ମ ଇଣ୍ଡିଆର୍ କ୍ୟାପିଟାଲ୍ କଣ ସିଏ କହିକି ଆସିଥିବ ଭୁବନେଶ୍ୱର ଆ ସେୟା ହେଇଥିବ।
ଆଚ୍ଛା ଅଉ ହଉ ହଉ ତାହେଲେ ମୁଁ ଗୋଟେ କାମ କ ଚେ ମୁଁ ରହୁଚି ମୁଁ ପଛରେ କଥା ହେବି ଆଉ।
ହଉ ହଉ ମତେ ସେ ଭୋଜି କଥା କହିବୁ ଲିଷ୍ଟ୍ ଟା ମତେ ପଠେଇ ମୁଁ ପଠେଇ ଦେଉଚି ତମ୍ ତାଙ୍କୁ ଆଉ ବୁଝାବୁଝି କରଦଉଚି। ତମେ କହିବ ଆଉ ପାଣି ଫାଣି ଖଲିପତ୍ର ଯୋଗାଡ଼ କରିବ ଆଉ।
ହଉ ହଉ।
ରଖୁଚି ତାଇଁ।
ହଁଉ।
ନମସ୍କାର ରହିଲି।